ହଁ
ହ୍ୟାଲୋ
ହ୍ୟାଲୋ ଆଜ୍ଞା ମ୍ୟାମ୍ ନମସ୍କାର। ହାଲୋ। ହାଲୋ ହାଲୋ।
ହାଲୋ।
ମ୍ୟାମ ସୁବୁଚି ହାଲୋ।
ସାର୍ ନମସ୍କାର।
ହଁ ମ୍ୟାମ୍ ନମସ୍କାର। ହାଲୋ।
ଆପଣଙ୍କ ଭଏସ ଠିକ୍ ସେ ଶୁଭୁନି।
ହାଲୋ।
ହାଲୋ।
ହ୍ୟାଲୋ ମ୍ୟାମ୍। ହ୍ୟାଲୋ ହ୍ୟାଲୋ ମ୍ୟାମ୍।
ଆଜ୍ଞା କୁହନ୍ତୁ।
ମ୍ୟାମ୍ ଶୁଭୁଚି। ହାଲୋ।
ହାଲୋ।
ହ୍ୟାଲୋ ମ୍ୟାମ୍ ଶୁଭୁଚି। ହାଲୋ।
ଆଜ୍ଞା ସାର୍ କୁହନ୍ତୁ।
ମ୍ୟାମ୍ କଣ କରୁଛନ୍ତି? ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ମ୍ୟାମ୍ ଶୁଗୁଚି। ମ୍ୟାମ କୁହନ୍ତୁ ଶୁବୁଚି।
ହାଲୋ।
ହ୍ୟାଲୋ। ମ୍ୟାମ ଶୁଭୁଚି ନାଇଁ ଆପଣ କୁହନ୍ତୁ। ଆପଣ କୁହନ୍ତୁ ଶୁବୁନି କି ଆପଣଙ୍କ ଭଏସ।
ହଁ ସାର୍ କଣ କରୁଛନ୍ତି।
ଆଜ୍ଞା ଏଇ ଘର ପାଖରେ ବସିଛୁ ଆଉ।
ଆଜ୍ଞା।
ଏବେ କ୍ଲିୟର ଶୁଭିଲା?
ଆଜ୍ଞା କିନ୍ତୁ ଭଏସ ଟା ଟିକେ ଟିକେ କଟୁଛି।
ଆଜ୍ଞା ଆପଣ କଣ କରୁଛନ୍ତି?
ହାଲୋ।
ଏଇ ନାଇଁ କ ଏଇ କଲେଜ ର ଅଛି। ଏବେ ତ କ୍ଲାସ ନାଇଁ ତ କିଛି ସେଥିପାଇଁ।
ଆଞା ଆଜ୍ଞା କଣ କଣ ଖାଇଥିଲେ।
ଆଜ୍ଞା।
ନାଇଁ କଁ ଖାଇଥିଲେ। ହାଲୋ। ହାଲୋ।
ହ୍ୟାଲୋ।
ହ୍ୟାଲୋ।
ମ୍ୟାମ୍ କଣ ଖାଇଥିଲେ?
ଘରୁ, ଘରୁ ଖାଇକି ଆସିଥିଲି।
ଆଜ୍ଞା, ଏବେ କଣ କରୁଛନ୍ତି?
ଏ ଫାଷ୍ଟ୍ କ୍ଲାସ୍ ଫାଷ୍ଟ୍ କ୍ଲାସ୍ ନଥିଲା ଯେ ତ ବସିଥିଲି ଏଇଠି ସେକେଣ୍ଡ କ୍ଲାସ୍ ବି ନାହିଁ। ଥାର୍ଡ କ୍ଲାସ୍ ଅଛି ଆଉ।
ଓହୋ।
ଆପଣ କଣ କରୁଛନ୍ତି?
ଆଜ୍ଞା ଆଜ୍ଞା, ଘର ପାଖରେ ବସିଛୁ ଆଉ।
ହୁଁ, କଣ ଖାଇଛନ୍ତି?
ଏଇ ଜଳଖିଆ ଖାଇଥିଲୁ।
ଆଜ୍ଞା।
ଆ ଆଉ ଆପଣ କଣ କଣ ଖାଇଥିଲେ?
ଘରୁ ପଖାଳ ଭଜା ଖାଇକି ଆସିଥିଲି ଆଉ।
ଖାଇକି ଆସିଥିଲେ ଆଉ
କାରଣ ଏ ଟିକେ ଜଳଖିଆ ଖାଇଲେ ଗ୍ୟାସ୍ ହେଇଯାଉଛି ନା ଆଜ୍ଞା।
ଆଜ୍ଞା ଆଜ୍ଞା, ଏ ମୁଁ କହିଲି ଆପଣ ଜେରକ୍ସ କରିଥିଲେ?
ନା ନା ଘରେ ଘରେ ନାନା କରିଦେଇଥିଲା ସେ ଖାଇକି ଆସିଥିଲି।
ଆପଣଙ୍କୁ ରୋଷେଇ ଜଣା ଅଛି?
ହଁ ସେମିତି ପ୍ରାୟ ଟିକେ ଟିକେ ଆଉ।
ଆପଣ ଚିକେନ୍ ତରକାରୀ କରି ଜାଣିଛନ୍ତି?
ଆଜ୍ଞା
ଆ ମୁଁ କହିଲି ଆପଣ ଚିକେନ୍ ତରକାରୀ କରିକି ଜାଣିଛନ୍ତି?
ହଁ ସେମିତି ଆସେ କିନ୍ତୁ ଭଲ ଆସେ କି ଖରାପ ଆସେ ଜାଣିନି କିନ୍ତୁ ବି ଆସେ।
ଏ କେମିତି କଣ କରନ୍ତି ଟିକେ କହିଲେ ଭଲ ହୁଅନ୍ତା।
ତ ହେଉଛି ଫାଷ୍ଟ ଚିକେନ୍ ଟାକୁ କୁ ଆଣିକି ଦି ତିନିଥର ଧୋଇଦେବେ ତ ତା ତାପରେ ତାକୁ ହଳଦୀ, ଲୁଣ ଆଉ ଲେମ୍ବୁ ଅଛି ଚିପୁଡିକି ତାକୁ ହଳଦୀ, ଲୁଣ, ତେଲ ପକେଇକି ଲେମ୍ବୁ ଚିପୁଡିକି ତାକୁ ଘୋଡେଇକି ରଖିଦେବେ। ତାପରେ ମସଲା ସବୁ ମାନେ ଯେମିତି କିି ପିଆଜ, ରସୁଣ, ଅଦା ତାକୁ ଛଡେଇବେ ତାକୁ ଗ୍ରାଇଣ୍ଡିକି କରିଦେବେ କି ବାଟିବେ ଯଦି ବାଟିବେ ତାପରେ, ତାପରେ ଯୋଉ କଣ ପିଆଜ ପିଆଜ କାଟିିବେ ପିଆଜ କାଟି, ତେଲ ମାନେ ଗୋଟେ ପ୍ୟାନ ବସେଇକି ତେଲ ପକେଇବେ ତେଲରେ ହଉଛି ଗୋଟା ମସଲା ଯେମିତିକିି ଡାଲଚିନି ହଉ ଡାଲଚିନି ତେଜପତ୍ର ପକେଇବେ ତାପରେ ସେରାକୁ ଟିକେ ସେରା ଟିକେ ହେଇ ଆସିଲା ବେଳକୁ ତା ପିଆ ଜ ପକେଇବେ, ତାକୁ ପିଆଜ ଟିକେ ମାନେ ବ୍ରାଉନ କଲର ହେଇ ଆସି ଆସିଲା ବେଳକୁ ମସଲା ପକେଇବେ ଯେମିତି କିି ରସୁଣ, ରସୁଣ ପେଷ୍ଟ ଆଉ ଅଦା- ସେରା ପକେଇ ତାକୁ ମସଲା କଷିବି ତେଲ ଗୁଡା ଉପରକୁ ଉଠି ଆସିଲା ବେଳକୁ ମା ତେଲ ଲାଲ୍ ଲାଲ୍ ହେଲେ ତାପରେ ଚିକେନ୍ ପକେଇବେ ଯଦି ଆଳୁ ପକେଇବେ ଯଦି ଆପଣ ପକେଇବେ ଯଦି ନ ପକେଇବେ ନାହିଁ। ଏ ଚିକେନ କଷା ଖୋଲିବା ପାଇ ଚିକେନ ହେଇ ସାରିଲା ବେଳକୁ ଖୋଲିବେ। ନହେଲେ ନାଇ ଚିକେନ ଯେ ଝୋଳ କରିବେ ଝୋଳ କରିବେ।
ଆଜ୍ଞା।
ହାଲୋ ତ ଲୁଣ ଟା ଛାଡି ଗଲି ଲୁଣ ଟା ଆଡ କରିବାନ୍ତୁ ଅଲଣା ଲାଗିବ।
ତ ଆଜ୍ଞା ଆଜ୍ଞା।
ହ୍ଯାଲୋ ଲୁଣ ଟା ଛାଡିଗଲି ନା ଯଦି ଲୁଣ ନ ପକେଇବେ ଅଲଣା ଖାଇବେ ଖାଇବେ ଆଉ।
ଆଜ୍ଞା ନାଲୋ ଅଲଣା ଆପଣ ଖାଆନ୍ତି ବୋଧେ?
ନା ମୁଁ ଲୁଣ ମୁଁ ମିସ୍ଟେକରେ ଛାଡିଗଲି ନା ନହେଲେ ମାନେ ଭାତ ତ ଖାଇଲା ବେଳେ ଲୁଣ ପକେଇ ଖାଇବେ ଯଦି ଅଲଣା ଖାଇବେ ସେମିତି
ତାପରେ ଧଣିଆଁ ପତ୍ର ଚୁନ ଚୁନ କରି କାଟିି ଗାର୍ନିସିଂ କରିଦେବେ।
କରିଦେଇକି ଯଦି ଆପଣ ଲୁଣ ପକେଇବେ ଯଦି ଖାଇବେ ନ ପକେଇବେ ଯଦି ଏଜ ଯୋଉ ଗାନ୍ଧି ଯୋଉ କହିଥିଲେ କସ୍ତୁରି ବାବୁ ଯଦି ସେଇଭଳିଆ ଯଦି ଆପ ଆପଣ ଖାଇବା ଯଦି ଅଲଣା ଖାଇବେ ଆପଣଙ୍କ ଦେହ ସୁସ୍ଥ ରହିବ।
ଆଜ୍ଞା ଆପଣ ତ କରିଛନ୍ତି କେତେବେଳେ ବିନା ଯଦି ଲୁଣ ପକାଇଥିବେ ଆପଣ କରିକି ଡାକନ୍ତୁ।
ଆଜ୍ଞା।
ମୁଁ କହିଲି ଆପଣ ତ ରୋଷେଇ କରୁଛନ୍ତି। ଯଦି ବିନା ଲୁଣ କରିଥିବେ ଆପଣ ଯଦି ଦେଇଥିବେ ଖାଇବା ପାଇଁ ଆପଣ ପକେଇକି ଦେବେ ଆଉ
ମୁଁ ସେଇଥିପାଇଁ ଆଗ ମାନେ ରୋଷେଇ ଯାହାକୁ ଯାହାବି ମୁଁ କରେ ଯେହେତୁ ଆଗୁଆ ଆଣି ଖାଇଦିଏ ଲୁଣ ହେଇଛି ଅଲଣା ହେଇଛି।
ଆଜ୍ଞା ଆଜ୍ଞା। ଆଉ ଆପଣଙ୍କ ଦିନ କେମିତି କଣ ଗଲା? ଏବେ ତ ଯାଇନି ତୋ କାଲି କେମିତି କଣ ଆଜି କେମିତି କଣ ଏବେ ଯା
କାଲି ସବୁଦିନେ ସେ ଗୋଟିଏ କାମ ସକାଳୁ ଉଠ। ସକାଳୁ ଯୋଉ ମାଙ୍କୁ ଯାହାହେଲେ କାମ ସାହାଯ୍ୟ କରି ବାକୁ ପଡିବ ନା। ତା ସହିତଯାଇ ଦ୍ୱାରଟା ଓଳେଇ ଦିଏ ଦ୍ୱାର ଘର ଓଳେଇ ଦିଏ। ତାପରେ ବସିକି ଯାହା ନୋଟସ ଥିବ ନୋଟ ଲେଖେ ନ ହେଲେ ମୁଁ ଘରେ ବସି ସକାଳୁ ବସି ପଢେ। ପଢିକି ତ ସାତଟା ବାଜିଲେ ମାନେ ବ୍ର ମାନେ ବ୍ରସ୍ ଫ୍ରସ୍ କରିକି ଗାଧେଇକି ଗାଧେଇ କଲେଜ ଆସେ ଖାଇକି କଲେଜ ଆସିଲେ ଯଦି ଘରେ ଖାଇକି ଆସିବି ତ ଏଠି ଖାଇବିନି ଯଦି ନଖାଇକି ଆସିବି ତି ତଠି ଖାଇବି ତାପରେ କ୍ଲାସ ସରିଲା ପରେ ଗୋ ସାଢେ ଗୋଟେରେ ଯାଇ ଘରେ ପହଞ୍ଚେ ସାଢେଗୋଟେ ରେ ସାଢେଗୋଟେ ଯାଇଁ ଘରେ ଖାଏ ଆଉ।
ଆଉ କଣ କୋଉ ୟିଅର ଆପଣଙ୍କର? କେମିତି କଣ ପଢାପଢି ଚାଲିଛି?
ହଁ ସେମିତି ଭଲଚାଲିଛି ଆଉ ଆପଣଙ୍କ ପଢାପଢି ଚାଲିଛି ନା ପଢା ସଇଲାଣି?
ସେ ନା ନା ବି ସରିଲାଣି ପଢା ଏବେ ସରିଲା ପ୍ଲସଥ୍ରୀ।
ଅ ମାନେ କଣ ପଢିଲେ ମାନେ କୋଉ କେମିତି ପଢିଲେ?
ମ୍ଯାନ ମ୍ଯାଥ ଅନର ନେଇଥିଲି। ଏ ମ୍ଯାଥଭର୍ସ ନେଇଥିଲି ମୁଁ ଜାଣିପାରିଲେ ବୋଧେ।
ଆଜ୍ଞା ଆଜ୍ଞା ହଁ ହଁ ଜାଣି ପାଇଲି।
ଏ ଜାଣିପାରୁନଥିଲେ ସେତେବେଳୁ
ନା ନା ମାନେ ଜାଣିପାଇଲି ଏଠି ଜାଣିପାନି ନା ତ ବହୁତ ଜଣ କଲ କରୁଛନ୍ତି ତ ସେଥିପାଇଁ ଯାହା ଟିକେ ହିଟ୍ସ ପାଇଗଲେ ମୁଁ ଜାଣିଦିଏ ମାନେ ଆଙ୍କ ସହିତ କଥା ହେଇଥିଲି କଣ। ସେ ଜାଣିଦିଏ ନାହଲେ ଜାଣିପାରେନି।
ୟେ ଆଉ କେମିତି କଣ? ଆଭଲିସନ କରିଥିଲେ ବୁଲାବୁଲି କଣ କେମିତି କଲେ
କଣ କହିଲେ?
ମୁଁ କହିଲି ଆପଣଙ୍କ ରଜ କେମିତି ଗଲା?
ରଜ ସେମିତି ସେମିତି ଗଲା ଆଉ।
ଏ ସେମିତି ମାନେ ଯାହାହଲେ ଭଲ ଯାଇଥିବ କି ଖରାପ ଯାଇଥିବ ଯେତେହେଲେ ବି ରଜ ଅ ଝିଅମାନଙ୍କୁ ଆପଣ ଆପଣମାନଙ୍କ ପାଇଁ ଏ ଥାଏନା।
ହଁ ଯେ କିନ୍ତୁ ରଜରେ ଦେହ ଟିକେ ଖରାପ ହେଇଯାଇଥିଲା ତ ଆମ ଗାଁରେ ଭଲ ରଜ ବୋଲି ତଥାପି ସେମିତି ଯାଇଛି ରଜ। ଭଲ ଭଲ ଖରାପ ସେ ମିଶାମିଶିକି ଆଉ।
ହୁଁ। ଆପଣଙ୍କର କେମିତି ଗଲା?
ଏ ହଁ ଆମର ସେମିତି ବୁଲାବୁଲି ଯାହା କରିଥିଲୁ ବେଶୀ ତ ରଜରେ ବର୍ଷା ହଉଥିଲା ଦିନରେ ବର୍ଷା ହବ ରାତିରେ ନା ନା ସରି ଦିନରେ ଖରା ହୁଏ ଜୋରରେ ଆଜ୍ଞା
ଆପଣଙ୍କ ଆଡେ ବର୍ଷା ହେଲା ଆମଆଡେ କାଇଁ ବର୍ଷା ହେଇନି ରଜ ତିିନିଦିନି ଆଉ ବର୍ଷା ଜମାନାଇ।
ଏଇ ଆମର ଦିନରେ ଖରା ଜୋରରେ ସନ୍ଧ୍ୟା ବେଳକୁ ବର୍ଷା ଜୋରରେ।
ଆପଣଙ୍କ କୋଉପଟ ସାଇଡ କି?
ଆମର ଏପଟ କେଉଁଝର ସାଇଟ୍ ଆନ୍ଦପୁର ଜାଣିଥିବେ।
ଆଜ୍ଞା ଭଲ।
ପଚିଲାକି।
ସିଏ ଯାଆନ୍ତୁ, ତୁ କାଇଁ ଯାଉଛୁ।
ତ ଆପଣଙ୍କର କଲେଜ କେତେବେଳେ କଣ ସରିବ?
କଲେଜ ଆମର ଆଜି ସାର୍ ଆମର ବାରଟା ପଇଁଚାଳିଶ ରେ ଆଜି କ୍ଲାସ୍ ସରିବ ଅଛି ଗୋଟେରେ ବସ୍ ଅଛି। ଘରକୁ ଯାଇ ପହଞ୍ଚିଲାବେଳୁ ସଢେଗୋଟେ।
ବସ୍ ରେ ଯିବା ଆସିବା କରୁଛନ୍ତି ବୋଧେ।
ଆଜ୍ଞା ପାଖଯେ କିନ୍ତୁ ସାଇକେଲରେ ଆସିଲେ ହୁଅନ ହୁଅନ୍ତା ତ ବସ୍ ସୁବିଧା ଅଛି ତ ସାଇକେଲରେ କାହିଁ ଆସିବୁ ସେଥିପାଇଁ ବସରେ ଆସୁ।
ଆଜ୍ଞା ଆଜ୍ଞା।
ଦଶ ମିନିଟର ବାଟ ଆ ମାନେ କଲେଜ ରୁ ଆମ ଘର ଦଶ ମିନିଟ୍ ର ବାଟ।
ହୁଁ, ଆଜ୍ଞା ମ୍ୟାମ୍ ରଖୁଛି ତା ହେଲେ ଆଉ କେତେବେଳେ କଲ କରିବି ଧନ୍ୟବାଦ୍।